ଓ ହଁ ଭାଇ କଣ କରୁଛ? ହଁ ଭାଇ କଣ କରୁଛ?
ଙ୍କ କର ମୁ ତ ବସିଛି ଭାଇ। ତମେ?
ହଉ ମୁଁ ଏଇ ଶୋଇଛି ଆଉ।
ହୁ
ହଁ ହଁ
ଆଜ୍ଞା। ଓହୋ! ଆଉ କଣ ଖାଇଥିଲେ
ବିରିୟାନୀ ଆଉ
ହ୍ୟାଲୋ।
ବିରିୟାନୀ ବିରିୟାନୀ ଅର୍ଡର କରି ଖାଇଦିଅନ୍ତୁ।
ଓହୋ ବିରିୟାନୀ ନାଇଁ ବଢିଆ ବିରିୟାନୀ ଆଜିକାଲି ତ ବହୁତ ଲୋକ ଖାଉଛନ୍ତି। ବହୁତ ଲୋକଙ୍କର ପସନ୍ଦ ଆଉ।
ଆଜ୍ଞା ଆଜ୍ଞା। ଆଉ ଆପଣ କଣ ଖାଇଲେ?
ମୁଁ ଫ୍ରାଇଡ ରାଇସ ଖାଇଥିଲି।
ନା ଅଡ
ଟିକେ ଭାତ ଟା ଖାଇଲେ ଟିକେ ଦେହ ଟା ଭଲ ଲାଗେ। ନାଇଁ ମଗେଇଥିଲ।
ଆଜ୍ଞା ଆଜ୍ଞା ହଁ ସେଇଟା ବି ସତ କଥା ବିରିୟାନୀରେ ବି ଯୋଉ ଚାଉଳ ସେଟା ବି ଭଲ।
ଆଜ୍ଞା ସେଟା ଟିକେ ଅଧିକ ଦାମିକିଆ ଚାଉଳ। ଏଇଟା ଟିକେ କମ ଦାମିକିଆ ଆଉ।
ହଁ ହଁ ପଇସା ବି ଡିଫରେନ୍ସ ଆସିବ।
ଆଜ୍ଞା। ଆଉ ଆପଣ ତ ଦେଖୁଛନ୍ତି ଏତେ ଜୋର ଲଘୁଚାପ ଲାଗି ଗି ରହିଁଛି ବର୍ଷା ଏତେ ଜୋରେ ହଉଛି। ଆପଣ କଣ ମାନେ ଏଇ ସବୁ ଅ ମାନେ ପରିବର୍ତ୍ତନ କୁ କଣ କହିବେ? ମାନେ ଏଇ ସବୁ ପାଣିପାଗ ପରିବର୍ତ୍ତନ। କୁ କଣ ଆପଣ କଣ ଭାବୁଛନ୍ତି ଭଲ କି ଖରାପ କି କଣ ଆପଣଙ୍କ ମତରେ କଣ?
ହଁ ଏଟା ଭଲ ହେଇପାରେ ଯୋଉମାନେ ମାନେ ଚାଷ ବାସ କରୁଚନ୍ତି ସେମାନଙ୍କୁ ମାନେ ପାଣି ଦରକାର। ଆଉ ଏବେ ମାନେ ଏଇ ଟାଇମ୍ ରେ ତ ବର୍ଷା ତ ହୁଏ, ସେମିତି ହେଲେ। ଆଉ ଅଧିକା ବର୍ଷା ହେଲେ ହଁ ଅଧିକା ପାଣି ପାଇଁ ବେଳେବେଳେ ଫସଲ ନଷ୍ଟ ହେଇଯାଏ। ବଟ୍ ପାଣି ତ ଯେମିତି ଦରକାର ବର୍ଷା ପାଣି।
ପାଣି ଦରକାର ଯେ ଆପଣ ଦେଖୁଚନ୍ତି ସଖାଳୁ ଲାଗି ରହିଲାଣି ରାତି ଯାଏଁ ଲୋକ ଗୋଟେ କିଛି କରି ପାରୁନାହା ଏତିକି କଣ ଏମିତ ତ ହେଲେ ଫସଲ ପାଣି ପାଇବେନି। ଫସଲ ପାଣିରେ ଭାସିବେ।
ହଁ ଏଇଟା ତ ମାନେ ଲଘୁଚାପ ତ ଏତିକି ବେଳେ ହୁଏ ନା। ଲଘୁଚାପ ହେଲେ ତ ଏଇ ଲଗାତାର ବର୍ଷ ଲାଗିକି ରହିଥାଏ। ଏବେ ବି ଆମର ଏପଟେ ବର୍ଷା ହଉଛି।
ଯଦି ପରିବେଶ୍ ପରିବେଶ ମାନେ ଜଙ୍ଗଲ ହଉ ଗଛ ବାସ ବେଶୀ ହଉ ଯଦି ସେ ଗଛ ବେଶୀ ରହିଲା। ପରିବେଶ ଠିକ ରହିଲା। ଲଘୁଚାପ ଏତେ ହବନି। ଏ ଆପଣ ବି ପଢିଥିବେ ବହିରେ?
ହଁ, ହଁ ସେଟା ମୁଁ ବୁଝିପାରଛି ଯୋଉଟା କ୍ଲାଇମେଟ୍ ଚେଞ୍ଜ କରି କହୁଚନ୍ତି ମାନେ ଯୋଉ ଯୋଉ ହଉଚି ପାୟ ମାୟା ପଲୁସନ ଉପରେ ଯୋଉ ପଲୁସନ ହଉଛି କି ବର୍ଷା ବି କଟା ହଉଛି ବହୁତ ପରିମାଣରେ ଯୋଉ ଆପଣ ଦେଖୁଥିବେ ଆଜିକାଲି ଯୋ ଆଧୁନି ତ ଯୋଉ ଜିନିଷ ସବୁ ଆପଣେଇବା ପାଇଁ ବହୁତ ଗୁଡେ କାର ଏ ମାନେ କାରଖାନା, ଘର ଓ କୋଠ ବାଡି ଏମିତି ସବୁ ଅଛି ସେଥିପାଇଁ ବହୁତ ଗୁଡିଏ ଜଙ୍ଗଲ ବି କଟା ହଉଛି। ଯାହା ଫଳରେ ମାନେ ଘର କାମ ବଢି ଯାଉଚି। ଆଉ କ୍ଲାଇମେଟ୍ ଚେଞ୍ଜ ବି ହଉଛି। ଫଳରେ ଆପଣ ଦେଖୁିଥିବେ ମାନେ ଦୃଶ ମାନେ ଦିନରେ ବହୁତ ଗୁଡେ ଗରମ ହେଇଥାଏ। ଅସହ୍ୟ ମାନେ କହିବାକୁ ଗଲେ ଗରମ ହୋଇଥାଏ। ଆଉ ବର୍ଷା ବି ଠିକ ସେ ହେଇନଥାଏ। ଏ କଣ କି ଆପଣ ଦେଖିଥିବେ ଓଡିଶାରେ ମାନେ ଜୁନୁ ପାଖାପାଖିଆ ଏ ଷ୍ଟାର୍ଟ ହେଇଯାଏ ବର୍ଷା ବଟ୍ ଏ ବର୍ଷ ଜୁନ୍ ରେ ଷ୍ଟାର୍ଟ ହେଇନି। ଜୁଲାଇ ଜୁଲ ଲାଷ୍ଟ ବେଳକୁ ଷ୍ଟାର୍ଟ ହେଲା ବର୍ଷା। ଆଉ ଶୀତ ଦିନେ ବି ସେମ୍ ଇଏ ବହୁତ ଗୁଡେ ଶୀତ ହୁଏ ଏ ଅଛି ଆଉ।
ଆଜ୍ଞା ତ ସେଇଟା ଏଇଟା ସବୁ ଏମିତି ସବୁ ହଉଛି ବୋଲି ମାନେ ଆମର ପରିବେଶ ଖରାପ ହଉଛି ବୋଲି ସିନା ଏତେ ସବୁ ହଉଛି। ନହେଲେ ଆଗରୁ ତ ସବୁ ଠିକ ଥିଲା ନା।
ହଁ ଆଗରୁ ତ ଲୋକମାନେ ଏତେ କିଛି କରୁନଥିଲେ। ଏବେ ମାନେ ଏବେ ଲୋକମାନେ ଆଧୁନିକ ଜିନିଷକୁ ଆପଣାଇବାରେ ଲାଗ
ଆପଣ ଟିକେ ଧୀରେ ଧୀରେ କଥା କୁହନ୍ତୁ। ଆଉ ସ୍ପଷ୍ଟ କଥା କୁହନ୍ତୁ।
ହଁ, ମୁଁ କହିଲି ଆପଣ ମାନେ ଏବେ ଦେଖୁଥିବେ ଲୋକମାନେ ବହୁତ ଆଧୁନିକ ଜିନିଷକୁ ମାନେ ଆପଣେଇବାରେ ଲାଗିଛନ୍ତି। ନାଇଁ, ଓ ବହୁତ ଗୁଡେ ଫ୍ୟାକ୍ଟ୍ରି କହ କ-କଳକାରଖାନା ବହୁତ ଗୁଡେ ମାନେ ଏମତି ଏରିଆ ମାନେ କହିବାକୁ ଗଲେ ଯୋଉଠି ଜନବସତି ନାହିଁ। ଏବେ ଜନବସତି କରିବାକୁ ଘରକା ଟ୍ରାଏ କରୁଛନ୍ତି। ସେଥିପାଇଁ ଜଙ୍ଗଲ ବଙ୍ଗଲ ଖଟା ହଉଛି। ଆରି କେତେ କଣ ପ୍ରୋଜେକ୍ଟ ହଉ ସେ ମାନେ ବିଜନେସ୍ ମ୍ୟାନ୍ ମାନେ ପ୍ରୋଜେକ୍ଟ ବସି କହୁଥିଲେ, ସେପାଇଁ ଜଙ୍ଗଲ କଟା ହଉ
ହଁ ସେଇ ସବୁ କାରଣରୁ ହିଁ ଏତେ ସବୁ ହଉଛି। ଆଉ ମୋର ଗୋଟେ କଥା ଥିଲା। ଲା, କି ଆପଣ କେବେ ବିଲକୁ ଯାଇଚନ୍ତି?
ହଁ, ମୁଁ ଯାଇଛି।
ଆଉ ସେଠି କିଛି କରିଛନ୍ତି ନା ଏମିତି ଖାଲି ବୁଲିବାକୁ ଯାଆନ୍ତି?
ହଁ ମୁଁ ବୁଲେ। ମୁଁ ଏମିତି କିଛି ମାନେ କଣ ଧାନ କଟା ବେଳେ ଧାନ ଆଣିବାକୁ ଯାଏ।
ଓ ହୋ, କଣ ମାନେ ଆ ଆପଣ ଯୋଉ ଦେଖିଛନ୍ତି ସେ ଯୋଉ ବାହୁଙ୍ଗାରେ ଆଣନ୍ତି ଧାନ ବୋହି ବୋହି ଦି ସାଇ
ହଁ ହଁ ହଁ।
ଆଜ୍ଞା। ଆଉ ଗୋଟେ ତ ଶେଷ ତ ବହୁତ ଚାଲିଥିଲା, ଏବେ ତ ପାଇଵାନି ଆଉ ଶେଷବୁ କୋଉ ଖୋଜି ଖୋଜି କୋଉ ଗାଁରେ ଟିକେ ମିଳିବ
ଆଉ ଏବେ ତ ମେସେନ୍ ଆସିଲାଣି ଏବେ ସବୁ
ଆଜ୍ଞା ତ ବିଲରେ ଯେତେବେଳେ ଧାନ କ ଲାଗେ ଯୋଉ ଲଗାନ୍ତି ବସିକି ବୁଝିଲେ ଚାରା ବୁଣନ୍ ନ୍ତି ଯାହା ବି ଚାରା ପୋତା ହୁଏ ସେଇ ତଳି ପୋତା ହୁଏ ଯୋଉଟା କୁହାଯାଏ। ସେ ତଳି ପୋତିବା ଟା ବହୁତ କଷ୍ଟ ମୁଁ ଯେତିକି ଜାଣି ଚି ବହୁତ କଷ୍ଟ କାରଣ ମୁଁ ଯାଇଥିଲି ବୁଲିବାକୁ ଏମିତି ମୋ ଗାଁ ରେ ସେମିତି ବହୁତ ମାନେ ସାଙ୍ଗ ମାନଙ୍କର ଘରେ ବାପା ଜେଜେବାପା ଏଇସବୁ କରନ୍ତି। ଆମେ ସାଙ୍ଗମାନେ ଯାଉ ବୁଲିକି ଦେଖିବାକୁ ତ ସେ କୁହନ୍ତି ଏମତି ଏଟା ବହୁତ କଷ୍ଟ ହୁଏ ସିଏ ତାପରେ ଅଣ୍ଟା ବିନ୍ଧେ ସେଥିରେ ବହୁତ ବସି ବୁସା ହେଇକି। । ଏ ଆମକୁ ଥରେ କରେଇଲେ ବହୁତ ଜୋରରେ ଅଣ୍ଟା କାଟିଲା ବିନ୍ଧିଲା ପୁରା। ତ ସେଇ ଜିନିଷ ଟା ବହୁତ କଷ୍ଟ ଆଗରୁ ଲୋକ କରୁଥିଲେ। ତ ଧୀରେ ଧୀରେ ଲୋକ ଛାଡ଼ିଲେଣିି କାମକୁ ତାପରେ ବି ଲୋକ ଛାଡିଲେ ଏଥିପାଇଁ କି ଆମର ପାଣିପାଗ ଭଲ ହଉନି।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
ମେସିନ ବି ଆସିଲାଣି ସବୁ ଆଜିକାଲି ଆଧୁନିକ ହେଇଗଲାଣି ବେସି।
ହଁ ଯନ୍ତ୍ରପାତିରେ କରିକି ଲୋକମାନେ ମାନେ ବହୁତ କିଛି ସହଜରେ ହାସଲ କରିଦଉଛନ୍ତି ଆପଣ ଦେଖୁଥିବେ।
ଆଜ୍ଞା। ସେଇଟା ହଉଛି କାରଣ ନହେଲେ ଆଉ କିଛି ବେଶୀ କଥା ନାହିଁ ନହେଲେ ଆଗରୁ ବହୁତ ଭଲ ଚାଲିଥିଲା ନାଇଁ କି?
ଆପଣ ମାନେ କୋଉଠି ରୁହନ୍ତି ଗାଁ ରେ ରୁହନ୍ତି ନା ସହରରେ ରୁହନ୍ତି?
ହଁ ମାନେ ମୁଁ ଗାଁରେ ମାନେ ଆଗରୁ ଆମର ଘର ଚେଞ୍ଜ ହେଇଯାଇଛି ବୁଝିଲେ। ମୁଁ ଦଶମ ଯାଏ ଗାଁ ଭିତରେ ଯୋଉ ଘର ସେଠି ରହୁଥିଲି ବୁଝିଲେ ତାପରେ ଦଶମ ପରେ ଆମର ଟିକେ ବଜାର ଆଡକୁ ଘର କଲେ ସୋ ସେଠିକି ହିଁ ପଳେଇ ଆସିଲୁ। ବୁଝିଲେ। ତ ସେଇଟା ତାପରେ ଆଗରୁ ଯେତେବେଳେ ଗାଁରେ ରହୁଥିଲୁ ସେତେବେଳେ ଗାଁ ଖେଳ ଯେତିକି ଆମେ ଖେଳୁ ଯେମିତିକି ବାଡିଡିଆଁ ହଉ ବୋଚୋ କିତି କିତି ହଉ। କବାଡି ହଉ ଏ ସବୁ ଖେଳ ଖେଳୁ ଗଛରେ ଚଢୁ ଏମିତି ପିଜୁଳି ଚଢିକି ଆଣିକି ପାରିକି ଖାଉ ଆମ୍ବ ବି ଖାଉ ଏମିତି ସବୁ ଭଲ ଲାଗେ ସେ ସବୁ ଜିନିଷ ଆମର
ଏଗୁଡ଼ାମ ବହୁତ ମଜା ଲାଗେ।
ଆଜ୍ଞା ଆମର ଯୋଉ ଘର ଥିଲା ପୁରୁଣା ଘର ସେଠି ଆମର ଘର ତ ଯେତିକି ଜାଗାରେ ଯେତିକି ଜାଗାରେ ଆମ ବାଡି ଟା ବହୁତ ବଡ ବହୁତ ଅଲଗା ଅଲଗା ଗଛ ଲାଗିଥାଏ ଆଜ୍ଞା ଅନି ପରିବା ତ ଏତେ କରନ୍ତିନି ପନିପରିବା କମ ଯେମିତି ପୋଟଳ ପୋଟଳ ସରି ଭୁଲରେ କହିଦେଲି ଯେମତିକି ଟମାଟୋ ଲଙ୍କା ହଉ ବୋଇତାଳୁ ଗଛ ହଉ ଏଇ ଯୋଉ ଜିନିଷ ଘର ମାନଙ୍କରେ ହେଇପାରିବ ସେଇରା ଟିକେ ଲଗାନ୍ତୁ ବୁଝିଲେ। କିନ୍ତୁ ଆମର ବଡ ବଡ ବଡ ଆମ୍ବ ଗଛ ଥିଲା
ଆମ୍ୱ ତୋଟା ଭଳିଆ।
ଆଗ୍ ନାଇଁ, ତୋଟା ନୁହଁ ତିନିଟା ଖଣ୍ଡେ ଗଛ ଥିଲା ବୁଝିଲେ। ଆଉ ଓ ପିଜୁଳି ଗଛ ଥିଲା, ନଡ଼ିଆ ଗଛ ଦିଟା ଥିଲା, ତାଳ ଗଛ ଜାଣିଥିବେ, ତାଳ ଗଛ।
ହଁ ହଁ।
ସେଇଟା ଆମ ବାରିର ଲାଷ୍ଟ ଆଡକୁ ତାଳ ଗଛ ତିନିଟା ନା ଚାରିଟା ଥିଲା। ଆମେ ସେଥିରୁ ଶୁଣିଥିବେ ଇଏ କଣ କହନ୍ତି ତ, ତାଳ ତାଳ
ହଁ ତାଳ ଖାଇବା।
ଆଜ୍ଞା। ସେ ତାଳ ବହୁତ ଖାଉ। ତାଳ ଯେତେବେଳେ ହୁଏ ଯୋଉ ମାସରେ ପ୍ରବଳ ତାଳ ଆମେ ଖାଉ।
ହଁ ହଁ ମୁଁ ବି ଖାଇଛି। ମାନେ ମୋ ଛୋଟବେଳେ ବି ହଁ ହଁ ମୁଁ ଛୋଟବେଳେ ତ ଖାଇଛି। ଛୋଟବେଳେ ତ ବହୁତ ମାନେ କହିଆକୁ ଗଲେ ମଜା କରିଛି। ସାଙ୍ଗମାନଙ୍କ ସହ, ମିଶି ଆମ୍ବତୋଟାକୁ ଯାଇ ଆମ୍ବ ପାରିଆ
ଆଜ୍ଞା।
ନଡିଆ ଏମତି ସବୁ ମାନେ, ନଡିଆ ତ ମାନେ କଣ ଯୋଉଠି ପରା ହଉଛି
ଆଜ୍ଞା, ନଢ଼ିଆ ନଢ଼ିଆ ଯୋଉ ପରା ହୁଏ, କେମିତି ଗ ଗଛ ଚଢନ୍ତି, ନଡିଆ ଗଛ ଦେଖିଛନ୍ତି?
ହଁ ହଁ, ମୁଁ ଦେଖିଛି।
ଚଢ଼ନ୍ତି ଟିକେ କହିଲେ?
ଆରେ ଗୋଡରେ ଗୋଟେ ଦଉଡ଼ି ଗୋଟେ ଭଳିଆ ବାନ୍ଧି ଦେଇକି, ସେଇ ହିସାବରେ ଚାଲି ଚାଲିଥାନ୍ତି ଆଉ।
ହଁ ଗୋଡ଼ରେ ଗୋଟେ ଦଉଡି ଭଳିଆ ବାନ୍ଧିବେ, ଆଉ ଗୋଟେ ଦଉଡିଟା ଅନ୍ ଅଣ୍ଟାରେ ପିନ୍ଧିବେ। ତାପରେ ସେ ଅଣ୍ଟା ଦଉଡି ଉପରକୁ ଉଠେଇବେ ଟିକେ ଓପରକୁ ଉଠିକି ଗୋଡ ଚାଇଟ୍ କରିବେ। ପୁଣି ଗୋଡ ଟାଇଟ୍ କରିକି, ଅଣ୍ଟା ଓ ଓପରକୁ ଉଠେଇବେ ପୁଣି ଅଣ୍ଟା ଟାଇଟ୍ କରିବେ ଗୋଡ ଉପରକୁ ଉଠେଇବେ, ଏମିତି କରି କରି ସେ ଚଢ଼ିଯାଆନ୍ତି। ଆଜ୍ଞା?
ଆପଣ ମାନେ କେହି କେବେ ଚଢ଼ିଛନ୍ତି ନଡ଼ିଆ ଗଛ?
ହଁ ହଁ। ଥରେ ମୁଁ ଚଢିଥିଲି। କଣ ହେଇଥିଲା ନା, ମୁଁ ସେଇଟା ଯେତେବେଳେ ଦେଖିଥିଲି ଏଇ ନୂଆ ନୂଆ ବୁଝିଲେ, ସେ ତ ସେ ସେତେବେଳେ ମୋ ମାନେ ସିଏ ମୋର ଦାଦା ଭଳିଆ ହେବେ ହେଲା, ତ କିଏ, ମୁଁ ତାଙ୍କୁ କହିଲି ଦାଦା କେମିତି ଚଢୁଛ? ଯେ ସିଏ ମୋତେ ଟିକେ ଶିଖାଅ? ବୁଝିଲେ, ତ ମତେ ଶିଖେଇଥିଲେ ମୁଁ ମୁଁ ଅଧା ବାଟ ଯାଇଁ ଚଢିଥିଲି, ପୁଣି ଓହ୍ଲେଇ ପଡିଲି
ହ ହଁ।
ତ ସେଇଟୁ ଟିକେ ଶିଖି ଯାଇଛି ଆଉ।
କଲ ସେଇଟା ସବୁଠୁ ସବୁଦିନ
ପିଜୁଳି ଫିଜୁଳି। ପିଜୁଳି ଆମ୍ବ ଗଛ ତ ଆମେ ସବୁବେଳେ ଚଢୁ, ହେଲେ ଏଇ ତାଳ ଗଛ ଟା ଟିକେ ଚଢିବା, ତାଳ ଗଛ ହଉ, ନଡିଆ ଗଛ ହଉ, ଏଥିରେ ଟିକେ ଚଢିବା ଇଏ ଆଉ। ତାଳ ଗଛ ବେଶୀ ଶୀଘ୍ର ଚଢି ପାରିବେନି, କାରଣ ତାଳ ଗଛରେ ବହୁତ ମୁନିଆ ମୁନିଆ କୁଞ୍ଚ ବାହାରିଥାଏ।
ହଁ-ହଁ-ହଁ।
କିନ୍ତୁ ନଡିଆ ଗଛରେ ବେଶୀ ନଥାଏ। ନଡିଆ ଗଛର ଉ ପୁରୁକୁ ଥାଏ ନଡ଼ିଆ ଗଛ। ଆଜ୍ଞା। ତଳ ଗଛରେ ବେଶୀ ଯେ ଶୀଘ୍ର ଚଢି ପାରିବେ।
ଆଉ ଆପଣଙ୍କର ପ୍ରିୟ ଫଳ କୋଉଟା?
ପ୍ରିୟ ଫଳ?
ଆଁ
ପ୍ରିୟ ଫଳ ତ ମୋର। ଜାଣିଚନ୍ତି ଲିଚୁ?
କଣ?
ଲିଚୁ ଲିଚୁ ଖାଇଛନ୍ତି ନା?
ହାଲୋ।
ହାଲୋ। ହାଲୋ। ହାଲୋ। ହାଲୋ ହାଲୋ ହାଲୋ। ହାଲୋ।